ହାଲୋ ହଁ ହଁ। କଣ କରୁଚ?
କିଛି ନାଇ ଏଠି ବସିଛୁ କଣ କରିମୁ ଆଉ।
ରୋଷେଇ?
ରୋଷେଇ ଆମର ମଟର ଆଳୁ ତରକାରୀ ବସିଛି। ବସେଇ ବୁ ସିଝି ହଁ ଏଇ ଛୁଆ ପାଠ ପଢୁଛନ୍ତି ତ। ଆଉ ସେ ନ ସାରଲେ ଦିନରୁ ଛୁଆ ପା ପାଠ ପଢିବେ କେମିତି ଆଉ ସେଇଥିପାଇଁ ଦିନରୁ ଟିକେ ସାରି ଦଉଛୁ ରୋଷେଇ।
ତାପରେ ଖାଇଲା ବେଳେ ଗରମ କରିକି ଖାଇବ ଆଉ।
ହଁ ନଅଟା ବେଳେ ଖାଇମୁ ଆଉ ଆ ନକଲେ ଛୁଆ ମାନେ ପା ପାଠ ପଢିବେ ଯେତେବେଳେ ତାଙ୍କ କତିରେ କିଏ ବସିବ କି ସନ୍ଧ୍ୟା ଦବୁ ସିଏ ଆସୁଛନ୍ତି। ଛଅଟା ବେଳେ ଆଉ ଦିତୀୟ କ୍ଲାସ ହେଲାଣି। ଆଉ ଦି ଘଣ୍ଟା ନ ବସିନେ ସେ ଛୁଆଙ୍କୁ ଆଉ ଛାଡି ହବ କି
ହଁ ହଁ ହଁ ଓ ତା ମାନେ ତମେ ଟିଉସନ କରୁଚ।
ନା ମୁଁ ଟିଉସନ କରୁନି ମୋ ଝିଅ ଆଉ ଗୋଟେ ସେଇ ଘର ପାଖର ଗୋଟେ ଝିଅ ସେମାନେ ଯାଉଥିଲେ ଏଇ ଆ ଆମ ଏଇ ଗାଁ ପାଖ ସ୍କୁଲ ଯୋଉ ତାଙ୍କ ଗୁରୁଜୀଙ୍କ କତିକି ଯାଉଥିଲେ। ଯାଉଥିଲେ ଟୁସନ ଯେ ସେଠି ସେ ଗୁରୁଜୀ କଣ ପଢୁଅନ୍ତି କେ ଆମେ କଣ ଆଉ ଦେଖିଛୁ କି ଗୁରୁଜୀଙ୍କୁ ଦୋଷ ଦୋମୁ ଯେ ଆଉ ଏଇ ଛୁଆ ତାଙ୍କର ଚଗଲା ହେଲେ ଆଇଦର୍ ଛୁଆଙ୍କର ବି ହେଇ ଥିବ ଭୁଲ ଆମେ କାହିଁ କହିବୁ କି ଗୁରୁଜି ଛୁଆ ପାଠ ପଢିବେନି ଆମେ ପାଠ ପଢ଼ିମୁ ହଁ।
ହୁଁ ହୁଁ ଛୁଆ ନାଇକି ଗୋଟେ ଗୋଟେ ଛୁଆ
ପାଠ ପଢିବେ ହଁ ହଁ ପାଠ ପଢିମୁ ଆଉ କୁ ଛୁଆ ନ ପଢ଼ିବେ ଯଦି ଲାଭ କଣ ସେଇଥିପାଇଁ ସିଏ ଗଲେ ଯେ ସେଇଠି ଖାଲି ଚଗଲା ହେଲେ ଇଏ ତା ନାରେ କମ୍ପ୍ଲେନ କଲା ସିଏ ତା ନାରେ କମ୍ପ୍ଲେନ ଇଏ କୁରୁକୁରି ଖାଇଲା ସିଏ ଚକଲେଟ୍ ଖାଇଲା ଯେହେଣୁ ଗୋଟେ ଗାଁ ଛାଡିକି ଆଉ ଏମିତି କହିଲେ ଯେମିତି ସେ ସେ କେଜି ଟୁ ରେ ତାକୁ ଛାଡୁଥିଲି। ଆଉ ମୁଁ କହିଲି ଆଉ ଦରକାର ନାହିଁ ତାକୁ ଛାଡିବା ଆଉ ଏଇ ପାଠ ରା କଣ ଆମେ ପଢ଼ିପାରିବୁନି କି? ଏ କଣ କି ସକାଳ ଟାଇମ ଟା ମତେ ଟିକେ ହୁଏ ନାହିଁ ସମୟ।
ହୁଁ ହୁଁ ସକାଳୁଆ କାହାକୁ ବି ହବନି ବା କାହାକୁ ବି ହବନି ସକାଳୁଆ ହାଉସ ୱାଇଫ୍ ମାନଙ୍କୁ କାହାକୁ
ନା ସେ କଣ କି ଝିଅ ଟା ଝିଅ ଟା ସ୍କୁଲ ଯିବ ନା ତାକୁ ଯାହାହେଲେ ବି ତା ନାଗି ଗରମ ଭାତ, ତରକାରୀ କର ସେ ତ ଏଟା ଖାଇମନି ସେଟା ମିନି ଯାହା ହେନେ ତରକାରୀ ଭଜା କି କଣ ଭାଜିକି ଦବୁ ସେ ଖାଇବ। ଗରମ ଭାତ ମାନେ ଝୋଳିଆ ତରକାରି ଟିକେ ନିହାତି ତାର୍ ଦରକାର୍।
ଝୋଳିଆ ହଁ ହଁ ଗୋଡେ ଗୋଡେ ଛୁଆ ଥିବେ ଆଉ ଜଣେ ଜଣେ ଖାଇଦେବେ ପଖା ହଁ, ଜଣେ ଜଣେ ଥିବ ଖାଇବେ କହିଲେ ଗରମ ତରକାରୀ, ଜଣେ ଜଣ କହିବ ରୁଟି ସାଙ୍ଗରେ ଆମେ ତରକାରୀ ଖାଇବୁ। ତାଙ୍କୁ ଗୁଟେ ମାନେ ଲଗେଇ ଖିଆ ଦରକାର।
ହଁ ତାପରେ ତା ସାଙ୍ଗ କ ପୁଣି କହିବ ଆଳୁ ଭାଜେ ନହେଲେ ମତେ ମତେ ଅଣ୍ଡା ଭାଜିିକି ଦେ ନହଲେ ମତେ ଯୋଉ ପାମ୍ପଡ ଦିଅ। ନହେଲେ ଯୋଉ ମିକସଚର ଦିଅ ଏମିତି ଏଇ ଛୁଆ ଖାଇକି ଯିବା ସାରିକି ତତେ ନାଗେ ଖଣ୍ଡେ ଆଉ ତାପରେ ସେ ଗଲା ପରେ ସେ ସକାଳ
ହଁ। ସେମିତି ତ ହୋଉଛି ଆଉ
ବା କରିକି ସେ ବାପାଙ୍କୁ କହିିନି ଯେ ହେଲେ ଯେ କହନ୍ତି ମୁଁ ତମେ ସକାଳ ଟାଇମ ଟା ଦେଖିଦବ ନା ତାହେଲେ ମୁଁ ରାତି ଟାଇମ ଟା ଦେଖିଦେମି। ସକାଳ ଟା କାହିଁକି ନା ମତେ ହବନି ଯାହାହେନେ ସିଏ ଘରେ ବସିଛନ୍ତି। ସେ କରୁଥିଲେ
ହଁ ହଁ।
ତାକି ବସିଚନ୍ତି ଘରେ ବସଚନ୍ତି ହେଲା। ସେ କହିଲେ ଯେମିତି ମୁଁ କହିଲି ହଉ ତାହେଲେ ତମେ ଏ ଯୋଉ କଣନ୍ତି ସିଏ ତାଙ୍କର ଦେଖିଲା ସେଇଠୁ ଆମ ଝିଅ ଟାକୁ
ପଢ଼ଉଚନ୍ତି।
ଆସ୍ ଝେ ମୁଁ କଣନ୍ତି ସିଏ କହିଲା ତ ସିଏ ତ ଯାଉନି ଆଉ ଇଏ ଯିବ କଣ ତାକୁ ତାହେଲେ ପଢ଼ୁଅ। ତାଙ୍କ ଘର ଲୋକ କହିଲେ। ଆଉ ସେ ଗୋଟେ ଛୁଆକୁ ତାପରେ ଇଏ ବି ଗୋଟେ ଛୁଆ ଏକା ବସିବନି ସେ ତାର ଏଇଆ ତାଙ୍କର ଦି ଜଣ ବସୁଛନ୍ତି। ରାତି ଟାଇମ ଟା ଏଇ ସନ୍ଧ୍ୟା ପୂର୍ବରୁ ଟିକେ କାମ ସାରି ଦେଇଥାଏ।
ହଁ।
ରୁଟି ଫୁଟି ସବୁ କରିଦେନେ ଆମ ସାନ ଛୁଆଟା ବି ସିଏ ବି ରୁଟି ଖାଇବ। ତାକୁ ଭେଦେଇ ଦେନେ ସାତଟା ସୁଦ୍ଧା ଖାଇବ। ଆ ସେଥିପାଇଁ ରୁଟି, ତରକାରୀ ଆମେ ଏକାଥରେ କରିଦଉ କରିିକୁରା ଦେଇକି କ୍ଷୀର ଟା ଫୁଟେଇ ଦଉ। ଏଣେ ଧୂପ ଦେଇଦିଏ ବସେ ତାଙ୍କ କତିରେ ଆଠଟା ସାରିକା ବସେ।
ହେଲେ ଶାଶୁ, ଶଶୁର ଅଛନ୍ତି। ସବୁ ଖାଇଦେବେ ସେ ନା ସେ ଏବେଠୁ ତ ମୁଁ ରୋଷେଇ ପରଦିନ ରାତିରେ ଆଠଟା ନ ରୁ
ହଁ ହଁ ଏମିତି କିଛି ନାହିଁ ରୋଷଇ ରୁଟି ଠିକି ସା ଛଅଟା ପଚାଶ ଏଇ ଛଅଟା ଚାଳିଶ ବେଳକୁ ସନ୍ଧ୍ୟା ହଉଚି।
ହ
ସାଢେ ଛଅଟାରେ ମୁଁ ଠିକି ରୁ ରୁଟି କରିମି ଅଟା ଦଳ ଦେଇଥିବି ସାଢ଼ ଛଅଟା ହବ ରୁଟି କରିବି, ସନ୍ଧ୍ୟା ଦେବି, ଯାଇକି ତାଙ୍କ କତିରେ ବସିବି।
ହୁଁ।
ତାଙ୍କ ହୋମ ୱାର୍କ ଟିକେ ଦେଖିବି ସ୍କୁଲରେ କଣ ଟିକେ ପାଠ ପଢିଥିଲେ ତାଙ୍କୁ ଦେଖିବୁ। ଆଉ ପୁଣି ତାଙ୍କୁ ଟିକେ
ଆଉ ଦିନ ବେଳ ଦିନ ବେଳା ତାହେଲେ ତମକୁ ଆଉ ରେଷ୍ଟ
ଦିନ ବେଳା ଫାଙ୍କା ପୁରା। ଦିନ ବେଳା ମୋର ରୋଷେଇ ସରୁଚି ଠିକି ସାନଟା ଅଁ ଦଶଟା ହଉନି ସାନଟା ସୁଦ୍ଧା ମୋ ରୋଷେଇ ସରଚି ଆମ ଝିଅ କୁ ଗାଧୋଇ ଗୁଧା ଦଉଚି ସେ ଖାଇ ଦେଇକି ପଳଉଚି ପଳେଇ ସାରିଲା ପରେ ଦିନ ମାନ ଫ୍ରି ବସ ଯାହା କାମ କର କର ନହେଲେ ନାଇଁ ଆଉ ସେଇଠି ବସେ ଏ ଯୋଉ ଲୁଗାପଟା ସଫା କରୁ ତାପରେ ଯୋଉ ଅନ୍ୟାନ୍ୟ କାମ
ହଁ ବେଶୀ ତ ସେଇ ଲୁଗା ସଫା କରିବ ଶୁଖେଇବ ତାପରେ ଯାହା ଘରେ ଟିକେ ବସ ତ ଲୋକମାନେ ଥିବେ ଥ ଯାହା ଘର ଆଗରୁ ଅଭ୍ୟାସ ଅଛି ସେମାନେ ଯୋଉ ବୟସ୍କ ଲୋକମାନେ ଟିକେ ଗରମ ଗରମ ହିଁ ଖାଇବେ ମାନେ ତା ଆମର ଘରେ ଭାତ ସକାଳୁ ଥରେ ବସିବ ଇଏ ହବ ଫିସ ଯିବେ ନେଇକି ଯିବେ ଆମର ସାର୍ ଆଉ ଥରେ ଗାଧୁଆ ବେଳେ ସେ ସିଏ ତରକାରୀ ଶାଗ କିଛି ଭାତ ଆଉ ଖିଆ ହବନି ତାକୁ ଆଉ ଥରେ ମୁଁ ଘଣ୍ଟା ବେଳେ ଆଉ ଥରେ ବସେଇବି ଏମିତି କରୁ କରୁ ଦିଟା ହେଇଯିବ ରୋଷେଇ ମାନେ ଏଙ୍ଗେଜ ରହିଥିବା ମାନେ ସଦାବେଳେ ବ୍ୟସ୍ତ ଥିବ ତମେ କାମରେ ହେଲା କାମରେ ସଦାବେଳେ ବ୍ୟସ୍ତ ସର ତା ପଛକୁ ତା ଗାଣ୍ଡି କି ଗାଣ୍ଡୁ ସୁଦୁ କାମ ଲାଗିଥିବ କାମ ଛଡା ନଥିବ ତାପରେ ତମେ ସେ ଖାଇ ଛୁଆ ଆସିବେ ସ୍କୁଲ ରୁ ଖାଇବେ ବାସ ବାସନ ମଜା ହବ ଫେର ତମେ ଟିକେ ବାସନ ମଜା ହେଇବ ତମେ ତା ପାଣି ଥିବ ନଥିବ ପାଣି କେମିତି ଦେଖିକି ମେଣ୍ଟେନ କରିକି ପାଣି ଚଢେଇବ ଫେର ବାସନ ସବୁ ସଫା କରି କି ଫେରେ ଘର ଫର ଓଳେଇବ ଏମିତି କରୁ କରୁ ତ ପାଞ୍ଚଟା ସାଢେ ପାଞ୍ଚଟା ଆଉ ତମ ଟାଇମ କେତେବେଳେ ହଉଛି ଫେର ତ ତମେ ସନ୍ଧ୍ୟା ବେଳ ଚା ଫା କରିକି ଦବ ସେ ଖାଇବେ ଜଳଖିଆ କଣ ଟିକେ କରିବ ଯଦି ସେଆକୁ ଖାଇବେ ଫେର୍ ଟିକେ ସମୟ ଆଠ ମଁ ମାନେ ଗୋଟେ ଅଧାଘଣ୍ଟା ଟାଇମ ମିଳିବ କି ନାଇଁ ତାପରେ ସାଙ୍ଗେ ସାଙ୍ଗେ ରୁଟି ଦଳ ତରକାରୀ କର ପାଠ ଛୁଆଙ୍କର ମୁଁ ମୁଁ ଆଉ ଦେଖି ପାରୁନି ଛୁଆ ଯାହା ଟୁସନ ରେ ପଢିକି ଆସୁଛନ୍ତି ଯାହା ଯଉଟା କେତେବେଳେ ବୁଝି ପାରୁନାହାନ୍ତି ପଚାରିଲେ ମୁଁ କହିଦଉଚି ହେଲେ ଏମିତି ସ୍ୱତନ୍ତ୍ର ବସିକି ଛୋଟ ଥିଲାବେଳେ
ନାଇଁ ଛୁଆଙ୍କୁ ଯଦି ଟ୍ୟୁସନ ଛାଡିଦେବେ କଣ ହଉଚି ସେମାନେ ପଢି ତେ ମନ ଦଉନାହାନ୍ତି ଘରେ ଯେମିତି ତାଗିତି କରିକି ତାଙ୍କୁ ପିଟି ମାରିକି ପଡେଇକି ଇଏ କରିବୁ ଏମିତି ବାହାରେ ସବୁ ପାଞ୍ଚଟା ଛୁଆ ବସିଲେ ସିଏ କଣ ଗୋଟେ ଛୁଆକୁ ଦେଖିବେ କି?
ସବୁ ଛୁଆ ଙ୍କୁ ହଁ କାଇଁ ନାଇଁ ନାଇଁ ଟାଇମ ହବନି ତମେ ନିଜେ କୁହ ତମର ଦିଟା ଛୁଆକୁ ତମେ ତମେ ପଢେଇଲେ ସବୁ ସବଜେକ୍ଟ ପଢେଇ ପାରିବ କି?
ହଁ।
କରି ପାରିବନାଇଁ ନା ସବୁ ଗୋଟେ ଥିବ ତାପରେ ସବୁଦିନ ଆମେ କଣ୍ଟିନୁସଲି ପଢେଇ ବା ପାଠ ବୋଲିକିନା ଅଛି ସେମତି ପଢେଇ ପାରିବା କି ସେମତି ପଢ଼େଇ ପାରିବା ନାହିଁ ନା
ହଁ ବା ଆଉ ସେଇଥିପାଇଁ କଣ କରିବୁ ଆଉ କହିଁ ଚଗଲା ହଉଛି ବୋଲି ଘରେ ବସିନା ଟିକେ ମାନୁଛନ୍ତି ଆଉ ସେମାନେ ତ ପାଞ୍ଚଟା ଛୁଆକୁ ପଢେଇ ଦେବେ ଯୋଉ ଛୁଆ ପାଠ ପଲା ପଲା ଯୋଉ ଛୁଆ ନ ପଲା ନାହିଁ ତାଙ୍କର କଣ ଦୋଷ କି ହଁ। ତାଙ୍କର କଣ ଦୋଷ?
ହେଲା ନାଁ ସିଏ କାହିଁକି ତମର ଛୁଆକୁ ଏତେ ଆଗେ ଥିଲା। ଆଗେ ଥିଲା ଆମେ ଯୋଉଠି ଯେତେବେଳେ ଯାଉଥିଲୁ ବାପା ମାଙ୍କ ଅପେକ୍ଷା ଛୁଆକୁ ବୋହୁତ ଟି-ଟିଚରକୁ ବୋହୁତ ଟେନସନ୍ ଥିଲା। ବାପା ମାଙ୍କୁ କିଛି ବାପା ମା ଆମ ବାପା ମା ମାନେ ଜାଣିବୁ ନଥିଲେ ଆମେ କଣ ପଢ଼ୁଚୁ କଣ ନାଇଁ ଖାଲି ଏଇୟା ଏଇୟା ଦରକାର ପେ ପେନସିଲ୍ ଦରକାର କଟର ଦରକାର ଆମକୁ ପେନ୍ ଦରକାର ଆଉ ସେତେବେଳେ ତ ବୋହୁତ କମ୍ ପେନସିଲ୍
ହଁ ଆଗରୁ ପା ଆମେ ଚାଲି ଚାଲିକା ଯାଇଚୁ ପା ଠ ପତେ ଏଇନା ଛୁଆ ବିନା ସାଇକଲେ କହୁନାହାନ୍ତି ଆମେ ଯିବୁ ପା ଠ ପଢିତେ ବେଗ କଣ ଆମେ ଜାଣିିନୁ ହଁ। ନଥିବ ଏ ଓନି ଟିକେ ଦେଇ କି ମୁଣ୍ଡରେ ଆସିବି ନା ରେନିକୋଟ୍, ସାଇକେଲ, ବ୍ୟାଗ ଫୁଣି କାନ୍ଧ କଟା ବ୍ୟାଗ୍। କ ବୁଟ, ସୁ ତାଙ୍କ ତ ଟିଫନ୍ ଆଉ। ଆମ ମାନଙ୍କର ସେତେବେଳେ କହୁଛି ଏଇ ଜରିିବେଗ ଗୋଟେ ଗୋଟେ ଧରିକି ଯାଉ ସ୍କୁଲକୁ।
ହଁ। ସେ ଦଶ ଟଙ୍କିଆ ଜରି ବେଗ୍ ଗୋଟେ ଗୋଟେ ଭାରି ନେଇକି ସେଇରା ସେଇଆ କୁ ତ ନେଇକି ଯିବ ବେଳେ ବେଳେ ସେଇଟା ବି ନଥିବ। ତ ସେଇଟା ବି ଚିରି ଚିଣ୍ଡି ଯାଇଥିବ। କିଣା ହଉନଥିବ ସେତେ ବେଶୀ ନଥିବ ଦୋକାନରେ ଆମେ ତାକୁ କଣ କରିବୁ। କାଖରେ କାଖରେ ଧରିକି ଖାତା ବହି ପତ୍ର ଯାଇଛୁ।
ହୁଁ।
ସିଏ ବି ହେଇଚି। ଆଉ ଆଜିକାଲି ଛୁଆ ତ ସ ପେନ୍ ପେନସିଲ ତମେ ଦେଖୁନ ଆମେ ମ ବର୍ଷରେ ଗୋଟେ ଅଧେ ପେନସିଲ କିଣିଥିବୁ ବୋଧ ଏକ୍ଜାମ ଟାଇମରେ।
ଟିକେ ଇଏ ହେଇଗଲେ ମୁନ ଭାଙ୍ଗିଗଲେ ଖାଲି କଟର- ସପ୍ତାହକୁ ଗୋଟେ କଣ ଦି ଦିନରେ ଗୋ
ନାଁ ନାଇଁ ମୁଁ କଇଲି ସପ୍ତାହକୁ ଗୋଟେ ପନ୍ଦରଟା ପେନସିଲ ବ୍ୟବହାର ହୋଉଥୁବ। ହେଲା ମାନେ ଟିକେ କଟ କରିଦେବେ ଟିକେ ଇଏ ହେଲେ ସରଲା ନାଁ ପେନିଶିଲ ଭଲ ଚାଲୁନି। ଆମକୁ ଗୋଟେ ପେନସିଲ ମିଳୁଥିଲା ନଟରାଜ ପେନସିଲ ସେଟା ବି ଚାଲିଲେ ଚାଲିଲା ନ ଚାଲେ ନାଇଁ।
ନାଇଁ ଆଉ ଆଗୁରୁ ସୁ ଏତେ ଥିଲା ନାଁ ଆଗରୁ ଏ ଆମେ ଯୋଉ କଷ୍ଟରେ ପାଠ ପଢୁଛନ୍ତି ଆଉ ଏଇନା ଛୁଆଙ୍କୁ କହିନେ- ଉଁ କୁହନ୍ତି ନାଁ ରଜକୁ ଯଦି ଡ୍ରେସ ଆଣିଥିବ ରଜୁକୁ ଯଦି ଡ୍ରେସ ଆଣିଥିବ ଅଷ୍ଟିମୀ କହିବେ ଖାଲି ପ୍ୟାଣ୍ଟଟେ ଆଣିକି ପୂଜା କରିଦିଅ।
ହଁ। ସେଇଆ ତ ହଉଚି ଆମର ତ ବର୍ଷକୁ ଗୋଟେ ଡ୍ରେସ୍ ହେବାଟା ବି କଷ୍ଟ। ହେଲା ବେଳେ ବେଳେ ତ ମୁଁ କେତେବେଳେ କଣ କରିବି- ୟୁନିଫର୍ମ ବି ଆମେ ପିନ୍ଧି ଦେଇଚୁ ନୂଆଟା କରାହେବ ଅଗଷ୍ଟ ପନ୍ଦର ପରେ ଗଣେଶ ପୂଜା ଆସି ନେଇକି?
ହୁଁ।
ଫମରେ ପିନ୍ ଦେଇଚୁ କେଥର ଆମେ। କାନ୍ଦି କାନ୍ଦିକି ସମସ୍ତେ ଘର ଡ୍ରେ ପିନ୍ଧି କେଲା ମୁଁ ନୂଆଟା ଇନୁ
ଏଇ ଅଗଷ୍ଟ ପନ୍ଦର ଜାନୁଆରୀ ଛବିଶି ଛୁଆମାନେ ଯାଉଥୁବେ ଖାଲି ବୁଟ ପିନ୍ଧିକି। ଆମ ମନଟା ମୋ ମନଟା ଭାରି ଟକଟକ
ଯାହାର ଥିବ। ଯାହାର ବାପା ମା ଟିଚର ଥିବେ କି କି ବ୍ୟାଙ୍କ ମ୍ୟାନେଜର ଥିବେ କି କଣ ବଡ- ରୋଡ଼ ପୋଷ୍ଟ ଥିବେ ସେମାନେ ସବୁ ବୁଟ୍ ସୁଟ୍ ସବୁ ପିନ୍ଧିକି ଯିବେ ଆମେ ଖାଲି ସାଧା ଚପଲ ଗୋଟେ ଗୋଟେ ପିଧିକି ଯାଇ
ହଁ ବା ତାଙ୍କ ଦେଖିନେ ତାଙ୍କ ବୁଟ୍ ମାନଙ୍କୁ ମୋର ଇ ଇଚ୍ଛା ହୁଏ ପିନ୍ତେ କିନ୍ତୁ ଆମୁକୁ ମିଳେନି ଆଉ କଁ କରିମି। ଆଉ ମିଳେନି ବା ମାନେ ମା ସବୁ ଛୁଆଙ୍କୁ - ଉଟ୍ ପିନ୍ଧିକ ତାଙ୍କ କେମିତି ଚାଲଥାନ୍ତି ମୁଁ ସତରେ ମୁଁ ଭାବେ ନାଁ ଯେମିତି ଚାଲଚନ୍ତି ମୋର ହଳେ ବୁଟ୍ ହେଇ ନ ମନେ ମନେ ଭାବେ କିନ୍ତୁ କହିପାରୁନା
ସେଇଆ ପା ଆମର ଭାବେ ଆମେ କ କଣ କହିବା ଆମେ ତ ଘରେ ଗଲାବେଳକୁ ଆମର ପେନ୍ ପେନ୍ସିଲ ଖାତ ର ଡିମାଣ୍ଡ ପୂରଣ ହେଇ ପାରୁନଥିବ ବୁଟ ପର୍ଯ୍ୟନ୍ତ ଆମର ସାହସ ନଥିବ।
ହଁ ବା ଆମ ଝିଅ ପାଞ୍ଚ ହଳ ଡ୍ରେ ଜୋତା ପିନ୍ଧୁଚି ପୁଣି ତା ବାପାଙ୍କୁ ତାଙ୍କୁ ମିଚ କେତେବେଳେ ନୁଚେଇକି କଲ୍ କରିଦେଉଚି ଯେ ବାପା ମୋ ନାଗି ଚପଲ ଆଣିବ। ବୁଟ ଯେ ଛୋଟ ବଡ କି ତିନି ଚାରି ହଳ ଅଛି କଳା ବୁଟୁ ଦିନେ ପିନ୍ଧିକି ଯାଉନି
ହ୍ନେ-ହ୍ନେ
ଦିନେ ପିନ୍ଧିକି ଯାଉନି ଆ ଡ୍ରେସ ଯେ ଆମକୁ ତ ହଳେ ମିଳୁନି ତାର ରଜ ଅଷ୍ଟିମୀ କୁମାର ପୁନେଇ ପୁଣି ଯୋଉ କନ୍ତି ଜନ୍ମ ଦିନ। ଆଉ ଯିଏ ଯେମିତି ଦେଲେ।
ହଁ ଯିଏ ଯେମତି ଦେଲେ ଗଲ ମାମୁଁ ଘରେ ଗଲେ ଡ୍ରେସ ଆଣିକି ଆସି
ମାମଁ ଘରକୁ ଗଲେ ମୁଁ ତାଙ୍କୁ ମନା କରେ ତାଙ୍କ ଉପରେ କହିହବ ମନା କରିହବ ଯେ ଏତେ ଡ୍ରେସ ହେଲା ତାଙ୍କୁ ଦିଅନି। ପଇସା ଦେଇ ଦିଅ ତାଙ୍କୁ କହିହବ, ଆଉ ଯୋଉଠି ଗନେ କହିପାରିବ କି ତାଙ୍କୁ ଡ୍ରେସ
ଦେଆନିଆ ହଁ ଯେମିତି କିି ତାଙ୍କ ପିଇସି ଘର ମାନଙ୍କୁ ଗଲେ କଣ କହିଦବ ପଇସା ଦେଇ
ନା ସେଇଟ ମୁଇଁ ଆମ ଘରେ ଯେତେବେଳେ ଦେନେ ମୁଁ ମନା କରେ। ତାକୁ ସେ ପଇସା ଦେଇଦିଅ ପଛେ। ପଛେ ବରଂ ତାକୁ ଡ୍ରେସ ଦିଅନ କାହିଁକିନା ଡ୍ରେସ ଗୁଡ଼ା ବହୁତ ହେଲାଣି।
ଆଉ ଡ୍ରେସ ବି ଦେଖ ଅତି ବେଶୀରେ ବର୍ଷେ ସେ ବି ପିନ୍ଧିବେନି ଆଜିିକାଲି ଯୋଉ ହଉଛି ଦି ତିନି ମାସ ପିନ୍ଧିକି ଫୋପାଡି ଦଉଛନ୍ତି। ଯେତେ ଭଲ ଡେ ଯେତେ ଭଲ ଡ୍ରେସ ଆଣ ଯେତେ ରେଟ ର ଡ୍ରେସ ଆଣ।
ଏଇପାଇ ରଜକୁ ସିଏ ଡ୍ରେସ ଆଣିଛି ଚଉ ଚଉଦଶହ ଟଙ୍କା ଦେଇକି। ମାନେ ଗୋଟେ ଦିନ ପିନ୍ଧିନି ତାର ଚିରି ସାଇିଲାଣି ସେ ଡ୍ରେସ୍।
ହଁ ଚିରି ଯିବ।
ମୁଁ କହିନି ମାମା ଚଉଦ ଦିନି ତୁ ପିନ୍ଧିଥାନ୍ତୁ ଟିକେ ହେ ମନ ଖୁସି ଲାଗିଥାନ୍ତା।
ହା, ହା। ଚଉଦ ଦିନ କଣ ପିନ୍ଧିବେ ସେ ତ ପିନ୍ଧିଥିବେ ଆର ସପ୍ତାହକୁ ତାଙ୍କୁ ଇଚ୍ଛା ହବନି ହୁଁ। ଏଇଟା କଣ ମତେ ଭଲ ଲାଗୁଛି ନା ଆହୁରି ନୂଆ ଭେରାଇଟି ଯୋଉଟା ବାହାରୁଛି। ସେଇଟାକୁ ଯିବା ସେଠୁ ନେଇ ଆସ ତାପରେ କଣ ହଉଛି ସ୍କୁଲ ସ୍କୁଲକୁ ଯାଉଛନ୍ତି ଟିଉସନ୍ ଯାଉଛନ୍ତି ସେଠି ସବୁ ଛୁଆ ଭେରାଇଟି ଭେରାଇଟି ପିନ୍ଧୁଛନ୍ତି କି ନାଇଁ। ତାଙ୍କୁ ଦେଖିକି ଆଙ୍କର ମନ କୁଆଡେ ସିଏ ସେମିତି ପେନସିଲ ୟୁଜ କଲା ମୁଁ ବି ସେମତି ପେନସିଲ ତାଙ୍କର ବି।
ତାଙ୍କର ଇଛା ଟା ଆସିଯାଏ ସେ ଛୁଆଙ୍କ ଛୁଆଙ୍କୁ ଦେଖିକି ତା